ଆଜ୍ଞା ନମସ୍କାର।
ନମସ୍କାର ଆଉ ଶୁଭ ସକାଳ।
ଶୁଭ ସକାଳ।
ଆଉ କଣ କଣ ଖାଇଲେ ଖାଇଲେଣି କଣ ବ୍ରେକଫାଷ୍ଟ ସକାଳିଆ ଭୋଜନ ଖାଇଲେନି ସକଳ ଭୋଜନ ନ
ହଁ ସକାଳ ବଧେ ସରିଲାଣି ଦ ଇଏ କଣ କି ବିରି ଚକୁଳିଟି ହେଇଥିଲା।
ହୁଁ।
ଆଉ ଚଟଣି ଆଉ।
ହୁଁ ହଁ ଭଲ କଥା ସକାଳେ ଚକୁଳି ଟିକେ ଆଉ ଚଟଣି ଟିକେ ଆପଣ ହଁ ଖାଇଛନ୍ତି ଭଲ କଥା ସକାଳୁ ତ ଖାଇବା କଥା ଆଉ ସକାଳ ଭଜନ ଯାହା ହେଲେ ବି ଟିକେ ନଖାଇଲେ ତ ହବନି।
ହଁ ସକାଳୁ କହିଲେ ନଅଟା ଭିତରେ ଯାହା ହେଲେ ଟିକେ ଖାଇବା।
ହୁଁ ହଁ ନ ଖାଇଲେ ଆଉ କଣ ଦିନ ସାରା ଏମିତି ଆମେ ବାର ଏକ ପର୍ଯ୍ୟନ୍ତ ଖାଇବା ପର୍ଯ୍ୟନ୍ତ ଆଉ କଣ ଯାହାହଲେ ବି ନ ଖାଇଲେ କେମିତି ରହିବେ ଶରୀରକୁ ତ ଦେ ଦେଖିବାକୁ ପଡ଼ିବ ନା। ଯାହାବି କାମ କରନ୍ତୁ କାମ କଲେ ବି ଆପଣଙ୍କୁ ଖାଦ୍ୟ ଖାଇବା ଦରକାର କାମ ନ କଲେ ବିି ଖାଦ୍ୟ ନିହାତି ଦରକାର।
ଆଉ କଣ ଯେତେ ବ୍ୟସ୍ତତା ଥିଲେ ମଧ୍ୟ ଆଗ ଖାଇବା ଦେଖିବା ଦରକାର।
ଆଉ ଆମେ ଆଜି କଥାବା ଆକ୍ଚୁଆଲି ବର୍ଷା ଦିନର କଣ ଆମେ ଉପକାର ପାଉଛୁ ଆଉ କଣ ବର୍ଷା ଦିନର ତାମାନେ ଅପକାର କଣ ତା ବିଷୟରେ ଟିକେ ଚର୍ଚ୍ଚା କରିବା ନା କଣ କହୁଛନ୍ତି? ଏବେ ତ ଦେଖନ୍ତୁ ରିସେଣ୍ଟ ଏବେ ଗଲା ଏଇଟା ତାମାନେ ଏବେ ଗଲା ତାମାନେ ଖରା ଗ୍ରୀଷ୍ମ ଋତୁ ସ ଲା ଆଉ ବର୍ଷକୁ ତ ଦେଖୁଛନ୍ତି ବାର ମାସ ଛଅ ଋତୁ ଲାଗି ରହିଛି ତ ଛଅ ଋତୁ ଗୋଟେ ଦେଖୁଛନ୍ତି ଗ୍ରୀଷ୍ମ ଋତୁ ଏବେ ଗଲା ଖରାର ସେଇ ଟାଣ ଖରାରେ ତା ମାନେ ଜୀବନର ବ୍ୟତିବ୍ୟସ୍ତ ତାପରେ ଦେଖନ୍ତୁ ଖରାଦିନ ଯେଉଁ ଆସିଲା ଗ୍ରୀଷ୍ମ ଋତୁ ସେ ସବୁଆଡ଼େ କଣ କଲା ନା ଶ୍ରୀହୀନ କରିଦଲା କେଉଁଠି ବି ତାମାନେେ ଜୀବନର ଆଉ ସତା ମିଳିଲା ନାହିଁ। ସମସ୍ତେ ତେ ଖାଲି ହାହାକାର କରିଚାଲିଲେ ଖରା ଆସିଲା ଏଇଟା ପାଣି ନାହିଁ ଖାଦ୍ୟ ନାହିଁ କିଛି ନାହିଁ। ମୁଁ କହୁଛି ତାର ତାପମାତ୍ରା ସେ ବଢ଼େଇକି ରଖିଦେଲା ଏବେ ପୁଣି ଆମେ ବର୍ଷା ଆସିଲା ତ ବର୍ଷା ଋତୁ ବିଷୟରେ ଆପଣଙ୍କର କଣ ଧାରଣା ଅଛି କୁହନ୍ତୁ ବର୍ଷା ଋତୁ କଣ ଆମକୁ ଉପକାର କରୁଛି?
ଆଜିକାଲି ତ ଦେଖୁଥିବେ ଆପଣ ଯୋଉ ବୃକ୍ଷଲତା ଯୋଉ ପରିମାଣରେ କଟା ହଉଛି ତ ଅ ଋତୁର ବର୍ଷାର ପାଣିପାଗରେ ବହୁତ ପରିବର୍ତ୍ତନ ଆସିଛି। ହେଲେ ବି ଆମର ଆଷାଢ଼ ମାସ ଆସିଛି କହିଲେ ବର୍ଷା ହେ ପଡେ ଆ ମାସକୁ ପ୍ରାୟତଃ ଚାଷୀ ମାନ ଅନେଇ ବସିଥାନ୍ତି ଯେ କେବେ ବର୍ଷା ମାସ ଆସି ବ ସେମାନେ ତାଙ୍କର ଚାଷ କାର୍ଯ୍ୟ ଆରମ୍ଭ
ହଁ ଖାଲି ଚାଷୀ ବୋଲି ବିକି ନୁହନ୍ତୁ ଦେଖନ୍ତୁ ଚାଷୀ ବୋଲିକି ନୁହନ୍ତିୁ ଏବେ ବର୍ଷା ଋତୁ ଆସେ ଦେନ୍ତୁ ପୃଥିବୀ ମାତା ଦେଖିବେ ଯୋଉ ଗଛ ମାନେ ତାମାନେ କଣ ହେଇଥିଲା ପତ୍ର ଝଡା ଦେଇକି ସ୍ତ୍ରୀହୀନ ହେଇକି ତାମାନେ ମୃତ ଅବସ୍ଥାରେ ପଡ଼ିଥିଲେ। ଯେତେବେଳେ ଦେଖନ୍ତୁ ବର୍ଷାର ପ୍ରଥମ ସ୍ପର୍ଶ ଆସିବ ଯେତେବେଳେ ମାଟିକୁ ଛୁଇଁ ଯାଉଛି କିନ୍ତୁ ଘାସ ଲଟା ସମସ୍ତେ ଦେଖିବେ ଏବେ ବଢିବାକୁ ଆରମ୍ଭ କରିବେ ତାମାନେ ସତେ ଯେମିତି ସେମାନେ ଜୀବନ ପାଇଗଲେ ସେମାନେ ଜୀବନ ତାଙ୍କର ପ୍ରକୃତ ହେଇଗଲା ଆଉ ସେ ବଢ଼ିବାକୁ ତାମାନେ ଧୀରେଧୀରେ ଚାଲିବେ ବଢ଼ିବାକୁ ଆଉ ବ ବର୍ଷା ଋତୁରେ ଆମର ଦେଖନ୍ତୁ ମୁଖ୍ୟତଃ ଜାଣିଥିବେ କୋଉ କୋଉ ଫଳ ହୋଉଛି ଆଉ କଣ ଫୁଲ ହୋଉଛି ଏଇରା ତ ଜାଣିଥିବେ ଆପଣ ବି।
ଆଜ୍ଞା। ମୁଁ ଜାଣିବାରେ ପ୍ରାୟତଃ ଜ୍ୟେଷ୍ଠ ମାସରେ ଅଧିକା ଫଳ ଆଉ ବଣିକି ପାଚେ ହୁଏ। ଆଉ ବ ଆଷାଢ ମାସରେ ବୋଇଲେ ଆମରତ ପ୍ରାୟ ଚାଷ ହୁଏ ଧାନ ଚାଷ ହୁଏ। ଆଉ କଣ କି ଆମର ବିରି ବିରି ଗୋଟେ ଚାଷ ହୁଏ।
ହୁଁ। ଆଉ ଦେଖିବ ଆମର ନାଇଁ ବର୍ଷା ଆସିଲା ସହିତ ଆମର ଫଳରେ ଦେଖିବେ ପ୍ରାୟତଃ ଦେଖିବେ ଏବେ ଟିକେ ଆମର ଜାମ୍ୱୁ ଟିକେ ପାଚିବ ଆମ୍ବ ଟା ଯଦିଓ ସରିଯାଉଛି ଜାମ୍ବୁ ଏବେ ଦେଖିବେ ବର୍ଷା ଦିନେ ଜାମ୍ବୁ ଟିକେ ପାଚିବ ଯେମିତି ହେଲେ ବି ଜାମ୍ବୁ ଟିକେ ଥାଏ ଆମ୍ବ ବି ଥାଏ। କଲମ୍ୱି ସମ୍ମାନ ଥାଏ ନା ଯାହାଲେ ପାଚିବା ପାଇଁ ବର୍ଷା ଋତୁରେ ଆଉ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଫୁଲ ଫୁଟୁଛି ଏବେ ଧରନ୍ତୁ ମଲ୍ଲି ମଲ୍ଲି ତ ଫୁଟିବନି ମଲ୍ଲି ତ ଖରାଦିନ ହିଁ ଫୁଟେ ଏ ଏବେ ଦେଖନ୍ତୁ ଟଗରଫୁଲ ହେଲା ଆମର ଗେଣ୍ଡୁଫୁଲ ହେଲା ଆ ମନ୍ଦାର ହେଲା ଏସ୍‌ ସବୁ ଫୁଲ ଗୁଡା ଦେଖିବେ ଫୁଟିକି ସତେ ଯେମିତି ଚାରିଆଡେ ଦେଖିବେ ସବୁଜ ପୁରା ତାମାନେ ପୂର୍ଣ୍ଣ କରିଦିଏ। ଗୋଟେ ସୁନ୍ଦରତା ଗୋଟେ ଆସିଯେ ପୃଥିବୀ ତା ମାନେ ଟିକେ ସଜେଇ ହେଲା ବର୍ଷା ଋତୁ ଆସିଲା ମାନେ ପୃଥିବୀ ତା ମାନେ ସଜ ହବା ଆରମ୍ଭ କଲା।
ଆଜ୍ଞା ନିହାତି ସବୁଆଡେ କଣ କି ସବୁଯ ସୁନ୍ଦର ଦେଖାଯାଏ ଆଉ। ଫଲ ଫୁଲ ଆଉ କଣ କି ପତ୍ରରେ।
ହଁ। ଜଣେ ନାରୀଟିଏ ଯେମିତି ତାର ତାମାନେେ ଯେତେବେଳେ ଦେଖିବେ ଛୋଟ ଛୁଆଟି ଯେତେବେଳେ ବଡ ହବ ତାର ସମୟ ଆସିଯିବ ଦେଖିବ ସେ ସଜେଇ ହେବା ଆରମ୍ଭ କରିବ। ତାକୁ ତାମାନେ ଆପଣ ଆଉ ମନା କରିପାରିବେନି ତାହାକୁ ସେ ନିଜେ ସଜ ହେବ। ସୁନ୍ଦର ଦେଖାଯିବ, କାହିଁକି ଏଇଟା ହୋଉଚି ତାମାନେ ଦୁନିଆର ତାମାନେ ସମୟର ଗୋଟେ ତାମାନେେ କ୍ରମ ଯେ ଆପଣ ଛୋଟରୁ ବଡ଼ ହେବେ ତ ଆଉ ଟିକେ ସୁନ୍ଦର ଦେଖାଯିବେ ସମସ୍ତଙ୍କୁ ଆକୃଷ୍ଟ କରିବେ। ସେମିତି ଦେଖିବେ ବର୍ଷ ଋତୁ ଆସିଗଲା ତ ପୃଥିବୀ ଯୋଉ ଶ୍ରୀହୀନ ହେଇକି ପଡିଥିଲା ଦେଖିବ ପୃଥିବୀ ମାତା ତାମାନେ ସଜେଇ ହେଲା ସେ ଗୋଟେ ସବୁଜ ରଙ୍ଗ ଧାରଣ କରିବ ଟିକେ ତାମେ ଗୋଟେ ଶାଢୀ ପିନ୍ଧି ଏବେ ଦେଖିବେ ସବୁଆଡେ ଯୁଆଡେ ବି ଦେଖନ୍ତୁ ଏବେ ବର୍ଷା ଜଷ୍ଟ ଆରମ୍ଭ ହେଇଚି ଏବେ। ହେଲା ଦେଖିବେ ସବୁଆଡେ ସବୁଜ ରଙ୍ଗ ଦେଖାଯାଉଚି ଦେଖାଯାଉଛି ନା ନାଇଁ ଆପଣଙ୍କ ପାଖରେ ବି। ଚାରିଆଟେ ଦେଖିବା ବଗ ହଁ ଗଛ ମାନେ ତାଙ୍କର ଜୀବନ ପାଇଗଲେ ଆଉ ଦେଖିବେ ଚାରିଆଡେ ଦେଖାଯିବ ଆଉ ବିଭିନ୍ନ ପ୍ରକାର ଫୁଲ ଫଳ ତ ତାଙ୍କର ତାମାନେ ଯେମିତି ସତେ ଯେମିତି ଆମେ ଗଭାରେ ଯେମିତି ଝିଅମାନେ ତାମାନେ ଗଜରା ମାରନ୍ତି ଆଉ ହାର ପିନ୍ଧନ୍ତି ଫୁଲର। ଆମେ ଯେମିତି ସଜାଉ ତ ସେମିତି ତାମାନେ ପୃଥିବୀ ମାତା ନିଜେ ନିଜେ ସଜ ହୋଉଚି। ଯେ ଚାରିଦିିଗ ତାମାନେ ସୁନ୍ଦରତାକୁ ଦେଇକି ଆଉ ବର୍ଷା ଋତୁରେ ଆପଣଙ୍କୁ କଣ ଭଲ ଲାଗେ?
ଆଉ ବର୍ଷା ଋତୁରେ କହିଲେ କଣ କି ଆମର ଆମେ ତ ପ୍ରକୃତ ହେଉଛି ହେଉଛି ସେଇ ଟାଇମରେ ଏବେ ଜ୍ୟୈଷ୍ଠ ମାସ ହେଲେ କଣ ଆମର ଯେତେ ସବୁ ଘାସପତ୍ର ଥାଉଛି ସବୁ ମରି ଯାଇଥାଉଛି ହେଲେ ବର୍ଷାର ପାଣି ବାଜିବା ହାତରେ ଘାସ କଅଁଳିଆ କଅଁଳିଆ ଘାସ ହେଇଥାଏ। ତ ତାହା ସବୁ ଗାଈଗୋରୁ ଆମର ଖାଇଥାନ୍ତି ଖାଇବା ଦ୍ଵାରା ସେମାନେ କଣ ହୃଷ୍ଟପୃଷ୍ଟ। ଥାନ୍ତି ଯୋଉଦ୍ଵାରା କି ସେମାନେ ଆମର ଚାଷବାସ କାମରେ ସାହାଯ୍ୟ କରିବାରେ ସମର୍ଥ ହେଇଥା ଆଉ। ସବଳ ହୋଇଥାନ୍ତି।
ଏମାନେ ତ ଗାଈ ଗୋରୁ ସମସ୍ତେ ତାମାନେ ଖାଦ୍ୟଟା ଯେଉଁ ଅଭାବ ଥିଲା ଖରାଦିନ ଯେଉଁ ଚାରିଆଡ଼େ ଯେଉଁ ଶ୍ରୀହୀନ ହେଇକି ପଡ଼ିଥିଲା। ସେ ଖାଦ୍ୟ ମିଳୁନଥିଲା। ବର୍ଷା ଋତୁ ହେଲେ କଣ ହେବ ସମସ୍ତଙ୍କୁ ଦେଖିବେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିବ, ଆପଣଙ୍କ ବାରିଆଡ଼େ ଆପଣ ଏବେ ଜହ୍ନି କାକୁଡି ଯାହା ବି ଲଗେଇବେ ଏବେ ଗଛ ତା ମାନେ ବଢିବ ଯେହେତୁ ପାଣି ଟା ତାମାନୋନେ ମିଳିଗଲା। ନିଜେ ପାଣି ଦବା ଆଉ ଉପର ପାଣି ଟା ପଡ଼ିଲଲା ବଲେ ଗଛ କଣ କରିବ ସେ ଗାଧେଇବ ତାମାନେ ତା ତାମାନେେ ଗଛ ଉପରୁ ଯଦି ବର୍ଷା ହେଲା ଦେଖି ଆପଣ ଯେବେ ଘରେ ଗଛ ଲଗେଇବେ ଆଉ ପାଣି ଦେବେ କଣ ଦେବେ ତା ମୂଳରେ ହିଁ ଦିଅନ୍ତି। ଗଛ କଣ କରେ ତା ମୂଳରୁ ହିଁ ପାଣି ପାଏ। କିନ୍ତୁ ବର୍ଷା ହେଲେ କଣ ହବ ସେ ତା ମମାନେ ଗାଧେଇଲା ଆଉ ଖାଇଲା ଆ ଯେମିତି ଗାଧେଇକି ଦେଖେ ଆପଣ ଦୁଇ ତିନି ଦିନ ଗାଧୋଇ ନଥିବେ ଆପଣଙ୍କୁ ଦେଖିବ ଭଲ ଲାଗିବନି। ତାମାନେେ ଗୋଟେ ନିଜକୁ ତାମାନେ କେମିତି ଗୋଟେ ଦେଖିବା ଅନୁଭବ ଗୋଟେ ହେବ। ଅଲଗା ପ୍ରକାରର କିନ୍ତୁ ଯେତେବେଳେ ଦେଖିବେ ପୁରା ଗାଧୋଇ ଦେେବେ ଯାଇକି ତାମାନେ ସଫା ସୁତୁରା ହୋଇଯେ ତାପ ଟିକେ ଖାଦ୍ୟ ଟିକେ ଖାଇଦେବେ ଦେଖିବେ ଆପଣଙ୍କୁ ତାମାନେ ବହୁତ ତା ମ ଶାନ୍ତି ଲାଗିବ। ସେମିତି ଏବେ ଗଛ ମାନେ ତମାନେ ବର୍ଷାଋତୁୁର ପ୍ରହ ରହୁଉଚି ଆଉ ବଷାଋତୁରେ ଆମର ବି ବହୁତ ଗୁଡେ ଅସୁବିଧା। ବି ହଉଚି ବର୍ଷା ହେବା ଦ୍ଵାରା ନା କଣ କହୁଛନ୍ତି।
ହଁ ଆଜ୍ଞା ନିହାତି ଏବେ ଯାହାର କୋଠା ଘର ଅଛି ସେମାନେ ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉନାହାନ୍ତି ହେଲେ ଯାହାର ଚାଳ ଛପର ଘର ଅଛି ଆଉ ସିଟି ଘର ଅଛି। ମାନେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନା ଏବେ ସମସ୍ତଙ୍କର ପାଖରେ ସେ ଏ ଆର୍ଥିକ ସ ଆର୍ଥିକ ସାମର୍ଥ୍ୟ ନଥିବ ଯେ ସେମାନେ କଣ କି ଛାତ ଘର ବାଡି ପାରିବେ କି ସିଟ ଘର ବନେଇ ପାରିବେ ମାନେ ଚା- ଚାଳ ଘରର ଅସୁବିଧା ତ ଆପଣ ଦିନେ ନହେଲେ ଦିନେ ଅନୁଭୂ
ହଁ ଯେହେତୁ ଆମେ ବି ଆଗରୁ ତା ମାନେ ସେଇଟା ଥିଲା। ଏ ସିନା ଆମେ ଛାତ ଘର ମାନେ ତିଆରି ଦେଲୁନି। ହେଲେ ଆଗ ତ ଚାଳ ଘର ଥିଲା ବାପାଙ୍କ ଟାଇମ୍ ରେ। ସେଇ ଚାଳ ଘରରେ ହିଁ ଆମେ ରହୁଥୁଲୁ। ସେଇ ଚାଳ ଘରର ଅନୁଭୂତି ଗୋଟେ ଅଲଗା ପ୍ରକାରିଆ। ବର୍ଷା ପାଣି ଆସିବ ସେ ଗଳିବ। ବୁନ୍ଦା ବୁନ୍ଦା ହେଇ ସେଠି ପୁଣି କୋଉଠି ଟିକେ ଖୁରୀ ରଖିଦଉଥିବ। କୋଉଠି ଗିନା ଗୋଟେ ରଖି ଦେଇ ଥିବେ ତା ମାନେ ଘରେ ଯେତିକି ଜିନି ଷ ଅଛି ସବୁ ତା ମାନେ ବର୍ଷା ଋତୁ ହେଲେ ବ୍ୟବହାର କରିବା ଆରମ୍ଭ କରିଦେବେ।
ହଁ ଆଜ୍ଞା ଛୋଟ ରୁ ମୋଟ ଛୋଟ ମୋଟ ଜିନିଷ ସବୁ ବାହାରିବ।
ସବୁ ବାହାରିବ ଯୋଉଠି ଯାହା ଥିବ। ବର୍ଷ ତା ଯଦି ହେଲା କୋଉଟୁ ପାଣି ଲିକେଜ୍ ହେଲା ତ ଗୋଳିଲ ତାପରେ ଏତିକେ ସବୁ ଜିନିଷ ବାହାରିବ। ଆପଣ ଗୋ ଟେ ପରେ ଗୋଟେ ଦେବେ। ଆଉ ଗୋଟେ କଣ କି ଏ ବର୍ଷା ଋତୁରେ ଦେଖନ୍ତୁ ଅସୁବିଧା ହଉଚି ଆମର ଦେଖନ୍ତୁ ନଈ ନାଳ ସବୁୂ ପୂର୍ଣ୍ଣ ହେଇଯିବ। ବର୍ଷା ହେଲା ବଲେ ଆମର ନଦୀ ବଢ଼ିଯିବ। ତ ନଈ ବଢ଼ିରେ କାଣ ହଉଚି ଲୋ କଙ୍କର ଅସୁବିଧା ଯେ ବେ-ଗାଁ ଗଣ୍ଡା ସବୁ ଭାସି ଯାଉଚି। ଆଉ ଗାଁ ଗଣ୍ଡା ଭାସି ଗଲେ। ଲୋକ ତ ଦେଖନ୍ତୁ ଗାଈ ଗୋରୁ ଯୋଉ ଥିବେ ସେମାନେ ତା ମାନେ ନଦୀରେ ଭାସି ଗଲେ ନଦୀରେ ଯୋଉ ବିଭିନ୍ନ ପ୍ରକାର ଜୀବ ଯେମିତି ଆମର ଧର କୁମ୍ଭୀର ରହିଲେ ମୁଖ୍ୟତଃ ସେମାନଙ୍କ ହାବୁଡରେ ଯିଏ ପଡିଲା ସେ ତା ମାନେ ତାର ଆହାର ହେଇଗଲା। ଆଉ ଯୋଉମାନେ ଗାଁ ଗଣ୍ଡାରେ ଦେଖିବେ ନଦୀ ପାଣି ପଶି ଗଲାଣିି। ତେବେ ଦେଖିବେ ନଦୀରେ ଯୋଉ କୁମ୍ଭୀର ଥିବ ସେମାନେ ଏ ଗାଁ ଭିତରକୁ ପଶିଯାଆନ୍ତି। କାହିଁକି ପାଣି ଯୁଆଡେ ହେଲା ସେମାନେ ଯିବେ ସିଆଡେ ତ ବର୍ଷା ଋତୁ ଆମ ପାଇଁ ତା ମାନେ ଆମେ ଯଦି ଦେଖିବା ଉପକାର କରେ ଆମକୁ ଖାଦ୍ୟ ଶସ୍ୟ ପ୍ରଚୁର ପରିମାଣରେ ଖାଇବା ପିଇବା ମିଳେ ତା ସହିତ ଅସୁବିଧା ହଉଚି ଧରନ୍ତ ଦେଖନ୍ କିନ୍ତୁ ଅଧିକା ବର୍ଷା ହେଲା ନଦୀ ନାଳ ବଢିଯିବ। ତା ଦ୍ଵାରା ଦେଖିବେ ଆମେ ସମସ୍ତେ ଅସୁବିଧା ଅନୁଭବ କରିବେ। ଆପଣଙ୍କ ଆଡେ ବି ସେମିତି ହଉଥୁବ। ଯେତେବେଳେ ଅ ଅଧିକା ବର୍ଷା ହଉଥୁବ ସେ ସବୁ ଗୁଡା ଆପଣ ଦେଖୁଥିବେ ଏଇ ନିକି।
ଆଜ୍ଞା ନିହାତି ଆମ ଗାଁ ରେ ଆମ ନଦୀ ସେପଟେ ଆଉ ଗୋଟେଘ- ଗାଁ ଅଛି କି ନାଇଁ। କହିଲେ ସେମାନେ ବହୁତ ତ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆଉ। ସେମାନେ ଆମ ପଟେ ଆସିବା ପାଇଁ ହେଲେ କଣ ନଦୀ ଡେଇଁକି ଆଗେ ଆସନ୍ତି। ତ ସେମାନେ ଖରା ଦିନରେ କଣ ବ-ବ- ନଦୀ ଶୁଖିଥାଏ ନା। ତ ଆ, ଚାଲିକି ଆସିବାରେ କିଛି ଅସୁବିଧା ହୁଏ ନାହିଁ। ଆଉ ଯେତେବେଳେ କଣ କି ନଦୀ ବଢିଯାଏ ତ ସେତେବେଳକୁ ଆସିବାରେ ସ-ଅନ ଦା ବହୁତ ଅସୁବିଧା ହୁଏ ଏମତି। ସେମାନେ ନଦୀ ଡେଇଁକି ଆସି ପାରନ୍ତି ଏଇଁଏ ନେହି ଆଏଗା। ଆଉ ଆମର ଯେମିତି କିି ଦୈନନ୍ଦିନ ଜୀବନରେ ବ୍ୟବହାର ହଉଚି ଚିନି। ଆଉ କଣ କି ଡାଲି ଜାତୀୟ ପନିପରିବା ଏ ଡାଲି ଜାତୀୟ ଖାଦ୍ୟ ସେଇଟା ସେମାନେ ଭଲସେ ସେ ପାଇପାରନ୍ତି ନାହିଁ।
ହୁଁ ସେମାନେ ଏପ ଏପଟକୁ ସେମାନେ ବର୍ଷା ଦିନରେ କେମିତି କଣ ଆସନ୍ତି?
ତାହେଲେ ସେ ସେମାନେ ଆସିବାକୁ ହେଲେ ଗୋଟେ ପାଞ୍ଚ କିଲୋମିଟର୍ ଗୋ ଟେ ବୁଲିକି ଆସିବାକୁ ପଡୁଚି ଆଉ। ସେପଟେ ଗୋଟେ ସଙ୍ଖ ଟେ ଅଛି ତ ସେପଟେ ବାଙ୍କ ଦେଇକି ବୁଲିକି ଆସିବାକୁ ପଡୁଚି। ଆଉ ନିତି ଦିନିଆ ଖାଦ୍ୟ ଆମେ ନ ପାଇଲେ ତ ବଞ୍ଚିପାରିବାନି। ତ ସେମାନେ ବାଧ୍ୟ ହେଇକି ସେପଟେ ଦେଇକି ଆସିବେ ଆଜ୍ଞା।
ଅ, ତା ମାନେ ଗୋଟେ ପଟୁ ଅଛି ରାସ୍ତା ତାମାନେ ଆସିବା ପାଇଁ ଅଛି। କୋଉ ପଟେ ଦୂରତା ପଡିଲେ ବି ତା ମାନେ ଅଛି ଗୋ ଟେ ଆସିବା ପାଇଁ। ସେ ଦୂର ହଁ ସେଇଟା ମୁଁ ପ ଚାରିବି ଯୋଉଗା କିନ୍ତୁ ଆମେ ଯୋଉ ଜାଗାରେ ଅଛୁ କିନ୍ତୁ ଆମର ଏଠି କିନ୍ତୁ ନଥିଲା ଆମର ଚାରି ଜ- ତା ମାନେ ଚାରିପଟେ ଆମର ନଦୀ। ଆମେ ନଦୀ ମଝିରେ ଅଛେ ଗୋଟେ ଦୀପ। ତ ଆମ କୁ ବର୍ଷା ଦିନ ବହୁତ ପ୍ରୋବ୍ଲେମ୍। ଅୁବିଧା ବହୁତ ହଉଚି କାହିଁକି ଆମେ ଡଙ୍ଗାରେ ଯିବୁ ଡଙ୍ଗାରେ ଆସିବୁ। ନଦୀ ପାଣି ବଢି ଯାଇଥିବ। ତା ମାନେ ଡଙ୍ଗାରେ ଯିବା ବି ବହୁତ କଷ୍ଟ। କାହିଁକି ସେ ନଦୀ ପାଣି ଯେତେବେଳେ ବଢିଆ ହୁଏ ନଦୀ ଦେଖିବ ଉଛୁଳା ନଈ ସେ କଣ ହବ ସମୁଦ୍ର ଢେଉ ପରିକା ହଉଥୁବ। ସମୁଦ୍ର ଢେଉ ମାଡି ଆସିଲା ପରି କା ହବ ଆଉ ଡଙ୍ଗାରେ ଯେତେବେଳେ ଯାଉଥିବେ ସେ କହିପାରିବେନି ଆପଣ ଠିକ ସେ ଯାଉଚନ୍ତି ସେପଟେ ପହଞ୍ଚିବେ ଏ ନା ଅଧା ବାଟରେ ରହିଯିବେ।
ହଁ ଆଜ୍ଞା ଠିକ କଥା।
ଏତେ ସବୁ ଅସୁବିଧା ତ ଆମେ ଦେଇକି ପ୍ରତିଦିନ ଯାଉଚୁ ତ ଏତେ ସବୁ ପରେ ବି ବର୍ଷା ଋତୁକୁ ଆମେ କାହିଁ ଭଗବାନ ତ ସୃଷ୍ଟି କରିଛନ୍ତି, ଗୋଟେ ପରେୋ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ରହିଚି। କାହା ପାଇଁ ଗୋଟେ ଜିନିଷ ଅସୁବିଧା ହେଲା ତ ଆଉ ଗୋଟେ ପାଇଁ କାହା ପାଇଁ ସେଇଟା ସୁବିଧା ନା। ପୃଥିବୀ ବା ଦେଖନ୍ତୁ ସେ ଯୋଉ ଶୁଷ୍କ ମରୁଭୂମି ହେଇ ଥିଲା ତା ପାଇଁ ତ ଏବେ ତାମାନେ ଗଛ ମାନେ ଜୀବନ ପାଇଲେ ବର୍ଷା ଋତୁ ଆସିଲା ବୋଲି। ଆମେ ମାନେ ବି ଯୋଉ ଅସୁବିଧା ତା ମାନେ ଖରାର ଯୋଉ ତାପରେ ତାମାନେ ଆମେ କଣ ହଉଥିଲା। ବ୍ୟତିବ୍ୟସ୍ତ ହୋଉଥିଲେ ଟିକେ ବର୍ଷା ବର୍ଷା ପଡିଲା ପରେ ଆମକୁ ଟିକେ ତାମାନେେ ଶରୀର ବି ଟିକେ ଆରାମ ଲାଗୁଚି। ଆଉ ତାପରେ ଆମର କଣ ହଉଛି ଖାଦ୍ୟ ପଦାର୍ଥର ପ୍ରୋବ୍ଲେମ ଥିଲା ତା ମାନେ ଅସୁବିଧା ଥିଲା ଖରା ଦିନ କିନ୍ତୁ ବର୍ଷା ଦିନ ହେଲେ ଦେଖିବେ ଆପଣଙ୍କ ମୁଖ୍ୟତଃ ଦେଖିବେ ଛତୁ ଏ ବାହା ପଡିଆ ଯୋଉଠି ଯାଆନ୍ତୁ ଟିକେ ଛତୁ ସେଇଟା ଗୋଟେ। ତାପ ନୂଆ ଜିନିଷ ତା ମାନେ ଟିକେ ଖାଇବା ପାଇଁ ବି ଭଲ ଲାଗେ। ବୁଲିକି ଯାଆନ୍ତି ଯୋଉ ଆପଣଙ୍କର ଯଦି ଜଙ୍ଗଲ ଏରିଆ ହେଇଥିବ ସେଠି ପ୍ରାୟତଃ ଅଧିକା ହଉଥିବ ଆମର ଏଠି ତ ପଡିଆରେ ହୁଏ। ଆମେ ଛୋଟ ଥିଲୁ ତ ସେଇଟା ତାମାନେେ ତୋଳିବା ପାଇଁ ଯାଉଥିଲୁ ତାମାନେେ ବୁଲି ବୁଲି। ହେ ଏବେ ବଡ ହେଇଗଲା ପରେ ଆଉ ଛୋଟ ଆଉ କୁଆଡେ ଯାଇପାରୁନୁ। ହଉ ଏତେ ସବୁ ପରେ ଏତେ ସବୁ ପରେ ବି ଦେଖନ୍ତୁ ବର୍ଷା ଋତୁ ଆମ ପାଇଁ ଜୀବନ ତାମାନେ ପ୍ରଦାନକାରୀ ତ ଆମେ ତାହାକୁ କାହିଁ ଅସୁବିଧା ବୋଲି କାହିଁ କହିବା ଆମେ ବି ସେଇଟାକୁ ତାମାନେ ସେ ଯେହେତୁ ଜୀବନ ତାମାନୋନେ ରକ୍ଷା କରୁଚି। ତ ତାକୁ ବି ଆମେ ସ୍ଵାଗତ କରିବା ଯେ ଧରାପୃଷ୍ଠରେ ବର୍ଷା ଋତୁ ଆସୁ ଆଉ ସମସ୍ତେ ଯୋଉ ମୃତ ଅବସ୍ଥାରେ ପଡିଛନ୍ତି ସେମାନେ ଜୀବନ ପାଆନ୍ତୁ ହଉ। ଠିକ୍ ଅଛି ଭାଇ ଟିକେ ରହୁଚି ହଁ।
ଆଜ୍ଞା ନଅ ସେ
ନମସ୍କାର।